। ହ୍ୟାଲୋ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
କଲାହାଣ୍ଡିରୁ। ଆପଣ କେଉଁଠୁ କହୁଥିଲେ କି?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
ଟିକେ ବୁଝି ହୁଁ
ବୁଝିପାରୁନାନ୍ତି ଓହୋ ଅନୁଗୁଳ ଜିଲ୍ଲାରୁ
କେଉଁଠୁ
ଅନଗୁଳ ଅନୁଗୁଳ
ଓ ହ ଅନୁଗୁଲ
ହଁ
ଅନୁଗୁରୁ କେଉଁ ଘର କେଉଁ ଜାଗା କି?
ମଇଧରପୁର
କୋଉ ମଇ ଧରପୂର୍? ଆଉ କଣ କରୁଛନ୍ତି ଏବେ?
କିଛି ନାହିଁ ଏବେ ବସିଥିଲି ଆଉ।
ରୋଷେଇ ହେଇନି କି? ମୁଁ ବି ବସିଛେ।
ଘରେ କିଏ କିଏ ସବୁ ଅଛନ୍ତି?
ସମସ୍ତେ ଅଛନ୍ତି ମା ଅଛନ୍ତି ଭା ସ୍ତ୍ରୀ ଅଛନ୍ତି ଦିଟା ଛୁଆ। ଭାଇ। ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ମୋର ବି ଶାଶୁ, ଶଶୁର ଦିଟା ଛୁଆ ଯା, ଦେଢ଼ଶୁର। ସମସ୍ତେ ଅଛନ୍ତି ଜଏଣ୍ଟ ଫ୍ୟାମିଲି ଆଉ।
ଆପଣଙ୍କ ଆଡ଼େ କଣ ଫେମସ୍ ପୁଅକୁ ଝିଅଟା ଦିଇଟା।
ଓହୋ କେତେ ବର୍ଷ ହେଲାଣି ପୁଅକୁ?
ପୁଅକୁ ବର୍ଷେ ଝିଅକୁ ପାଞ୍ଚ ବର୍ଷ ଆଉ।
ଓହୋ।
ଆପଣଙ୍କ ଆଡେ ଫେମସ କଣ? ମାନେ ଜାଗା କଣ ଫେମସ୍।
ଜାଗା ବୋଲେ ମାଣିକେଶ୍ୱରୀ ମନ୍ଦିର ଆଉ ଭବାନୀ ଭବାନୀପାଟଣା।
ଆଜ୍ଞା।
ଆଉ ଯୋଉ ଛତର ଯାତ୍ର ଟା ହଉ
ହଁ କୁଅନ୍ତୁ।
ଟିକେ ହଜବ୍ୟାଣ୍ଡ କଲ କଲେତ ସରି।
ଅହୋ।
ହଁ କଣ କହୁଥିଲେ?
ଆମର ଯୋଉ ଛତର ଜାତ ଯାତ୍ରା ଟା ହୁଏ। ସେଟା ଆମ ଛତର ଛତର ଯାତ୍ରାଟା ଯୋଉଟା। ଓ ଦୁର୍ଗାପୂଜା ଟାଇମରେ ଯୋଉ ହୁଏ।
ଅ ହଁ ହଁ।
ସେଇଟା ବହୁତ ଫେମସ୍ ଆଉ କଲାହାଣ୍ଡିରେ ମା ମାଣୀକେଶ୍ଵରୀଙ୍କର। ଯେଉ ଯାତ୍ରା ଟା ହୁଏ।
ଆଚ୍ଛା।
ଅନୁଗୁରେ କଣ ଫେମସ?
ଏନେ ଆମର ଜଗନ୍ନାଥ ମନ୍ଦିର ଫେମସ୍ ଅଛନ୍ତି। ବୁଢ଼ୀ ଠାକୁରାଣୀ ଫେମସ୍।
ଉଁ ହୁଁ।
ତାପରେ ରେଙ୍ଗାଲି ଡ୍ୟାମ୍। ବହୁତ ଜାଗା ବୁଲିବା ପାଇଁ ଅଛି ଅନୁଗୁଳରେ ଆମର।
ଉଁ ହୁଁ।
କୁମାଠୀ ରେ ବି ଅଛି ବହୁତ ଜାଗା। ପୂର୍ଲୀ ଜରନ୍ ଅଛି, ରାବଣ ଦରୁ ଅଛି। ଇନ୍ଦ୍ରାବତୀ ଅଛି ଡ୍ୟାମ୍ ଟା ଯୋଉଟା ହେଇଛି।
ସିଆଡ଼େ ଫେମସ୍ ଖାଇ ଖାଦ୍ୟ କଣ ଅଛି?
ବୋଷ୍ଟ ଖାଦ୍ୟ ବେଲେ ଆଉ କଣ? ଆଉ ମୋର ଏ ବାସି ପେଷ୍ଟା ଟା ତ ଆଉ ବାସି ତୋରାଣି ଯୋଉ କହନ୍ତି। ପଖାଳ ଭାତ।
ଆଉ ବାପା
ହୁଁ। ଆପଣଙ୍କ ଠାରେ କଣ ଫେମସ୍ ଅଛି ଖାଏମା?
ଆମ ଆଡ଼େ ବି ତ ଦହି ପଖାଳ ଆଉ।
ଓହୋ।
ଆଉ ଆଜି ଘରେ ରୋଷେଇ କଣ ହେଇଚି?
ରୋଷେଇ ହେଇଛି ଭାତ, ଡାଲି, ଅଣ୍ଡା,। ଆପଣ କଣ ରୋଷେଇ କରିଛନ୍ତି ଆଜି?
ଆମର ରୁଟି କୁ ତଡକା ଆଜି ହେଇଛି ରାତିରେ।
ରୁଟି ତଡ଼କା।
ତଡ଼କା।
ଓହୋ। କଳାହାଣ୍ଡି ଆସିଛନ୍ତି କେତେବେଳେ?
ନା ସିଆଡ଼େ କେବେ ଯାଇନୁ? କେବଳ ନାହିଁ ଶୁଣିଚି। ଜାଗା ଦେଖିନୁ କି କିଛି ନାହିଁ।
ଆସନ୍ତୁ କେବେ ବୁଲିବା ପାଇଁ?
ଯିବା ଆଉ।
ଆମର ଏଠି ନୂଆଖାଇ ପର୍ବ ବି ବହୁତ ଫେମସ୍।
ଆଜ୍ଞା।
ନୂଆଖାଇ ନୂଆଖାଇ ଯୋଉଁ ହୁହନ୍ତି ନୂଆଖାଇ ପର୍ବଟା ଗଣେଶ ପୂଜା ପରେ ଯୋଉଁ ହୁଏ।
ହଁ ଶୁଣିଛୁ ନୁଆଁଖାଇ ପର୍ବ ବହୁତ ଫେମସ୍।
ହୁଁ। ଆମ ପଶ୍ଚିମ ଓଡିଶାରେ ବହୁତ ଜାଗା ଅଛି। ଫେମସ୍ ଜାଗା ଗୁଡାକ ସମ୍ବଲପୁର ସମଲେଶ୍ଵରୀ ବରଗଡ଼ରେ ଯୋଉଁଟା ଧନୁଯାତ୍ରା ହୁଏ ବିଶ୍ଵ ପ୍ରସିଦ୍ଧ।
ଆଚ୍ଛା। ସମ୍ବଲପୁରରୁ କଳାହାଣ୍ଡି କେତେ ଦୂର?
ସମ୍ବଲପୁରରୁ କଳାହାଣ୍ଡି ହବ ତିନିଶହ ଚାରିଶହ କିଲୋମିଟର ଖଣ୍ଡେ ହେବ ତିନିଶହ ନାଇଁ ଦୁଇଶହ କିଲୋମିଟର ଖଣ୍ଡେ ହବ।
ଓହୋ। ।
ହ୍ୟାଲୋ।
ଓଡିଶାରେ କଣ ଫେମସ୍ ମାନେ କଣ ସେମିତି ନୂଆ ଫେମସ୍ କଣ?
କୋଉଠି ଆମ ସମ୍ବଲପୁରରେ
ନାଇଁ ଆପଣ କହି କଳାହାଣ୍ଡିଆ କଳାହାଣ୍ଡିଆ।
ନୂଆଖାଇ ଆଉ ଏ ଛତ୍ର ଯାତ୍ରା ତ ଆଉ ଦିଟା।
ନୂଆଖାଇରେ ସବୁ କଣ କଣ ହୁଏ?
ନୂଆଖାଇରେ ଯୋଉ ନୂଆ କରି ଧାନ ହୋଇଥାଏ। ସେଇଟାକୁ ଫାଷ୍ଟ ଯୋଉ କୋଟିଂ ହୁଏ ସେଇଟାକୁ ଚୂଡ଼ା ଚୂଡ଼ା ବନେଇକି ଖାଇଥାନ୍ତୁ ସେଟା ନୂଆ କରି ଯୋଉଟା ହୁଏ।
ଓହୋ। ଖିଡ଼ା କରନ୍ତି ଚାଉଳ ନାହିଁ।
ହଁ ଚୂଡ଼ା ଚୂଡ଼ା କରନ୍ତୁ ସେଟାକୁ।
ଅହଁ।
ଏ ଯୋଉଟା ସେ ଧାନ କୁ ଆଣିକି କଚା ଧାନ କୁ କୁଟିକି ଚୂଡା କରିକି ପରିବାର ସମ ଖାଆନ୍ତି ସେଟା ଗାଁ ଲୋକ
ଦେଖ କଲେଇଟା। ଦେଖିବୁ ବାପା ନେଇକି ଯା ଯାଦେଖୀବୁ ଆଗ ଖାଇକିନା ସୋଇପଡ଼।
ତୁମ ପଟେ କଣ କଣ ତ ବହୁତ ଜଉ ଫେମସ୍ ଟା
ଆମଆଡେ ଫେମସ ହଉଚି କାର୍ତ୍ତିକେଶ୍ୱର ପୂଜା। ତ କନ ତ ବାପା ପାଇଁାଇ ଖାଇବ ସେଇ ତ ସେ କହୁଛି ଫୁଣି ମୁଇଁ କଣ କରିବି। ଆମର ହେଲା କାର୍ତ୍ତିକେଶ୍ଵର ପୂଜା ହେଲା।
ଓ ସେ ହଁ ହଁ କାର୍ତ୍ତିକ ମାସରେ ଯୋଉ ହୁଏ। ଆମ ପଟରେ ବି କରନ୍ତି ସେଇଟା କାର୍ତ୍ତିକ ପୁରାଣ ଯୋଉ କହନ୍ତି। ସେଟା ତ ସବୁ ଜାଗାରେ ହଉଛି ଆଉ ଅଲ ଓଡିଶାରେ ସେଟା ହଉଛି।
ମାର୍ଗଶୀର ମାସ। ଗୁରୁବାର।
ହଁ ମାର୍ଗ ହଁ ଗୁରୁବାର ସେଟା ବି ହଉଛି ଆମ ପଟରେ ବି ହଉଛି ସେଇଟା।
ଆ
ଆଉ ଯୋଉ ଗଜଲକ୍ଷ୍ମୀ ପୂଜା କୁହନ୍ତି ସେଟା ମଧ୍ୟ
ହଁ ଲଖ୍ନ ପୂଜା।
ହୁଁ।
ହୁଁ।
ରଥଯାତ୍ରା ପୃବୁ କେମିତି ତମ ସେ ଜାଗାରେ ହୁଏକି ନା ନାଇଁ?
ହଁ ରଥ ଯାତ୍ରା ବି ହୁଏ ରଥ ଟାଣା ହୁଏ।
ହୁଁ।
ହଁ
ତମ ଏ ଅନୁଗୁରରେ ଜଉ ମୋର ଜଣେ ସାଙ୍ଗ ଥିଲା ହେଲା।
ଆଜ୍ଞା।
ଇଲାକାର ସେ ନାଟା ଭୁଲି ଯାଉଛି।
ହୁଁ ହୁଁ। ଅନୁଗୁଳ ତାହେଲେ ଆସିଛନ୍ତି ଆପଣ?
ନା ମୁଁ ଯାଇନି ଯେ ଆମ ଏପଟେ ଥିଲା ସେ କଲାହାଣ୍ଡିରେ।
ଓହୋ ହ।
ଯାଇଛି ଖାଲି ଭୁବନେଶ୍ଵର ଗଲେ ତମ ପଟ ଯାଇଛି ଅନୁଗୁଲ ଦେଇକି।
ସଉଛି ଫୁଣି କରି ପାଇଁ ଓଣ
ଆଉ ଘରେ କଣ ସବୁ କରନ୍ତି ଆପଣଙ୍କର ହଜବେଣ୍ଡ କଣ କରନ୍ତି?
ହଜବ୍ୟାଣ୍ଡ ଗାଡି ଚଲାନ୍ତି। ଆଉ ଦେଢ଼ସୁର ହାଟ କରନ୍ତି ଆଳୁ ପିଆଜ ବେପାର।
ଉଁ ହୁଁ ହୁଁ।
ଏନେ ବହୁତ ସୁଖାାଗବ ଦୋଛି ମୋବାଇଲ ଆଉ ତୁମ ଆଡ଼େ କଣ କରନ୍ତି?
ଆମ ପଟେବି ସେମିତି ଏ ବାବରେ ଚାଷ ବାସ ଚାଲିଛି ଏବେ ବର୍ତ୍ତମାନ। ଧାନ ଚାଷ କପା ଚାଷ। ମକା ଚାଷ ଏ ଚାଷ ଗୁଡାକ ସବୁ ହଉଛି ଆଉ। ବର୍ଷା କେମିତି ହଉଛି ତମ ପଟେ?
ତ କାଲି ହଉଥିଲା ଅଧିକ ଜୋରରେ ଆଜି କେଉଁ ଛାଡ଼ି ଯାଇଛି।
ଓ ଆମର ତ ବହୁତ ଖରା ହଉଥିଲା ଆଜି କାଲିଠୁ ଖାଲି ଟିକେ ଟିକେ ବର୍ଷା ହଉଛି ନହେଲେ ବହୁତ ଖରା ହେଉଥିଲା।
ଏଇନେ ବି ନାହିଁ କରୁଥିଲା କହିଲା ମୋ ବାପା ସାଙ୍ଗେ ଆଇଲେ ଖାଇବି। ଆ ସିଆଡେ କଣ କଣ ରୁଆ ହୁଏ? ଚାଷ କଣ କଣ ହୁଏ?
ଚାଷ ଧାନ ଚାଷ କପା ଚାଷ ମକା ପନିପରିବା ସବୁ ଚାଷ ହୁଏ।
ହ ତମର କା ହିଆଡ଼େ ଚାଷ ହୁଏ କି ନାହିଁ?
ଗହମ
ଗହମ ହୁଏ।
କଣ ଗହମ ନା ଗହମ କରନ୍ତିନି ଆମ ପଟେ। ବେଶୀ କରି ବୋଲେ ତ ଧାନ ଚାଷ ହଉଛି ଆଉ।
ହଉ ତାହେଲେ ଆପଣଙ୍କ ସାଙ୍ଗେ କଥା ହେଇକି ବହୁତ ଖୁସି ଲାଗିଲା। ଏବେ ରଖୁଛି ଟିକେ।
ହଉ ହଉ ହଉ। ଠିକ୍ ଅଛି।
ଖାଇକି ସୋ ରହ ଦୋ